ହାଲୋ ହଁ କୁହ।
ବଲ ସନ୍ଦୀପ।
ନାଇଁ ବସିଥିଲି ଛାତ ପରେ ଆଉ।
ହଁ ମୁଁ ଏଇଠି ମୁଁ ମୋ ପାଇଁ କାଟାକୁଟି କରୁଥିଚି।
ଓହୋ ଏତେ ଜଲଦି ମାନେ କ ସନ୍ଧ୍ୟାବେଳେ ଯାଉନ କି।
ସକାଳୁ ବନେଇବାକୁ ପଡୁଛି ନାଁ ସବୁ।
ଓହୋ ଆଉ ତମ ଭଉଣୀ ହେଲ୍ପ କରୁଛନ୍ତି ନାଁ?
ହଁ କରୁଛନ୍ତି।
ହୁଁ।
ହଁ ଛାତରେ ବସିଛନ୍ତି ନା କୋଉଠି?
ହଁ ହଁ।
ଆଉ କଣ ଖାନା ଖାଇସାରିଲେଣି?
ହଁ ଖାଇସାରିଲିଣି।
କଣ ଖାଇଲେ?
ଖାଇଲି ଚିକେନ ରୁଟି।
ସଖାଳୁ ସଖାଳୁ ଚେକେନ?
ନା ନା କାଲି ରାତିରେ ହେଇଥିଲା।
ହୁଁ ସକାଳୁ ରୋଷେଇ କରିକି ଖାଇସାରିଲାଣି।
ନା ସକାଳୁ କିଏ ରୋଷେଇ କରିକି ଦେବ।
ହଁ।
କିଏ ଦ। ହୁଁ।
ଆଉ ଘରେ ସବୁ।
ଘରେ ସବୁ ଭଲ ଆଉ କଣ ସବୁ କାମ ଧନ୍ଦା କରୁଛନ୍ତି ଆଉ।
ହୁଁ ତମେ କଣ କରୁଛ?
ମୁଁ ଏଇ କଥା ହଉଛି ବସିଛି ହୁଁ ମୋର ପ୍ଲସ ଥ୍ରି ସରିଲାଣି।
ସରିଲା ଏଇ ବର୍ଷ। ହୁଁ। ତାହେଲେ ମୁଁ ଏଜ ର ବଧେ ଆଉ।
ହଁ ହୋ।
ମୋର ବିି ବର୍ତ୍ତମାନେ କଣ କହିଲ?
ତମର କଣ ଚାଲିଛି ନା ସରିଲାଣି?
ମୋର ବି ସରିଲା କଥା କହିବାକୁ ରା। ମୁଁ ବର୍ଷ ଅଫର୍ ନେଇଥିଲି ତ। ଆରର୍ସ ନା କମର୍ଷ ତୁମର?
ମୋର ଆର୍ଟସ୍ ଆର୍ଟସ୍।
ହଁ। ମୁଁ ଗୋଟେ କମର୍ସ ନେଇଥିଲି ଆଉ।
ହଁ ହୋ।
କମର୍ସ। ଜାଣିଛ ବିଜନେସ୍ କରିବା ମୋର ଏଇଠି ଅଟୋନମସ। କଲେଜ।
ଓହୋ।
ନୟାଗଡ।
ତ ନୟାଗଡ ରେ ଭଲ ଭଲ ଜାଗା ଅଛି ଆଉ।
ହଁ ଭଲ ଭଲ ପ୍ଲେସ ବି ଅଛି।
ହୁଁ ହଁ।
ନୟାଗଡ଼ କେତେବେଳେ ଆସିଛନ୍ତି।
ନା ଆମର ସିଆଡେ କିଏ ରିଲେଟିଭ ନାହାନ୍ତି ତ। ମୁଁ କେବେ ଯାଇନି ସିଆଡେ।
ଓହୋ। ହଉ ଆଉ ଆମର ତ ରିଲେଟିଭ ହେଇଗଲଣି। ଆସିବେ ହାରି କେବେ ବୁଲିକି ଆସିବ ହାରି ଆଉ।
ହୁଁ ଯିବା ଆଉ କେତେବେଳେ ଆଉ।
ଓ ହଁ। ଆମ ଘର ଆଡ଼େ ଆସିକି ବୁଲିକି ପଳେଇବେ ଆଉ।
ହଁ ହଁ।
ଏବେ କଣ ପ୍ଲାନିଂ ଅଛି ଆଗକୁ ଗ୍ରାଜୁଏସନ ପରେ।
କିଛି ପ୍ଲାନିଙ୍ଗ ନାଇଁ ବାହା ହବା ପ୍ଲାନିଙ୍ଗ ଆଉ। ଆ ପା ପାଠ ସାଠ ପଢିକି ନାଁ। କିଏ ଏତେ ପାଠ ପଢିବ।
ଆଉ। ପାଠ ଭଲ ଜବ ପରେ ବି ଚାକିରୀ କରିବ।
ଭାବୁଚି ସିଟି ଫିଟି ପକେଇବି ଆଉ।
ପକାଅ ବଜାଅ ବାଜିଯିବ କାଳେ।
ହୁଁ ମୋର ଛୋଟବେଳେ ଟିକେ ସ୍ୱପ୍ନ ସେଇଟା। ହୁଁ।
ଆଉ ରୋଷେଇ ବାସ କଣ କରିଛ ତମେ ହଁ କି?
କଣ କହିଲ ।
ଆଜି କଣ ରୋଷେଇ କରିବ।
ରୋଷେଇ କଣ ହବ ଆଜି ପଖାଳ ହବ।
ହଁ ଘରେ କିଏ ରୋଷେଇ କରଛ ତମେ?
ପରେ ମା କରେ ମୁଁ ଟିକେ ଅଧିକ କରେ।
ହୁଁ।
ରୋଷ ରୋଷେଇ କରିବାକୁ ବଢିଆ ଲାଗେତ। ବାପା ମା ମୁଁ ମୋ ଦି ବାପା ମା ଦିଦି ମୁଁ ଦିଦି ବାହାହେଇ ସାରିଲିଣି ମୋ ସାନ ଭାଇ ମି ତାଙ୍କର ଦିଟା ଝିଅ।
ହୁଁ ତମ ଅଜା।
ହୁଁ।
ହ
ଇଆ ଆଉ।
ପଖାଳୁ କଣ ଏକଦମ କଣ ପଖାଳ ସାଙ୍ଗରେ
ଶୁବୁନି।
ପଖାଳ ସାଙ୍ଗରେ କଣ ଆଇଟମ ହବ ଆଜି।
ଶାଗ ଭଜା ହବ ଆଳୁ ଭଜା ହବ ବଡି ପଡି କଣ ହବ। କଣ ଛେତ ଛେତି ଦଳା ଦଳି ହ ବ ଆଉ।
ହ ଇଛା ହଉଚି ଦଳା ଦୁଳି କରିକି ଖାଉଚ ଆଉ।
ହୁଁ କାଲି ଆଇଁଷ ଖାଇଚନ୍ତି ତ। ଟିକେ ଆଜି ଟିକେ ସାଧା ଟିକେ ଖାଇଆ ଆଉ। ମୁଁ ସକାଳୁ ଖାଇସାରିଲିଣି ଆଇଁଷ।
ଛୋଟ ପିଲା ଚଳିବ ଆଉ।
ହୁଁ।
ଛୋଟ ପିଲା ହେଇଗଲେ ଚଳିବ ଶବୁ।
ହଁ ଘରେ ବାପ ଘରେ ଆଉ ଏଞଜୟ କରିବୁ ନା ଶାଶୁ ଘରେ କରିବୁ ନା।
ସେଇଟା ଠିକ କଥା ଗୋଟେ।
ମୁଁ କେବଳ ମୋର ସୋମବାର ମଙ୍ଗଳବାର ଖାଏନି ନା ଆଉ ସବୁ ବାରେ ଖାଏ।
ମୁଁ ଏଇ ମଙ୍ଗଳବାରେ ଖାଲି ଖାଏନି, ନହେଲେ ନାହିଁ ସବୁବାରେ ଖାଏ।
ଓହୋ। ମୁଁ ଖାଉନଥିଲି ମଝିରେ ହୁଁ ହଉଚି ମଝିରେ ତିନ ଚାରି ମାସ ଖାଇନଥିଲି। ଛାଡି ଦେଇଥାନି ବୋଲି ଭାବୁଥିଲି ଛାଡି ଦେଇଥାନ୍ତି ବୋଲି। ତାପରେ, ମୁଁ ଟିକେ ଭଲ ରୋଷେଇ କରେ ବୋଲି ଘରେ ଟିକେ ହୁଁ ମୋ ମା ବି ମା କତରୁ ତ ମୁଁ ଶିଖିଛି ଆଉ। ଆଉ ସେଥିପାଇଁ ଏ ଏବେ ଆଉ କଣ ଛାଡିବି ବାପା ବି ଭାରି ବିଗିଡିଲେ। ସେଥିପାଇଁ ଛେଁନ ଖେର ଖାଇଲି ଆଉ। ଦେଖିବା ଆଗକୁ କେତେବେଳେ ସୁଯୋଗ ମିଳିବ ଛାଡିବି ଆଉ, ଏବେ ଆଉ କାଇଁ ଛାଡିବି।
ଯାହା ମିଳୁଛି ଖାଇ ଚାଲ।
ହଁ ହଁ। ହୁଁ ତୁ ନନଭେଜ ତିଆରି କରେ ନା ଭେଜ ମୋମୋ।
ଦିଟା କ ଅଛି। ଆଜି ଉଁ ଆସିଲେ ଖାଇବ କାଳେ ଆଉ। ହ
ମୁଁ ଯେତେବେଳେ ଟାଉନ ଯିବି ମୋମୋ ମୁଁ କିଛି ଖାଏ ନ ଖାଏ ମୋମୋଟା ଆଗେ ଖାଇବି, ତାପରେ ଯୋଉ କଥା।
କଁ କହିଲ? ହଁ
ମୁଁ କହିଲି ଟାଉନ ଯେତେବେଳେ ଯାଏ ମୁଁ କିଛି ଖାଏ ନ ଖାଏ, ମୋମୋଟା କିନ୍ତୁ ଖାଏ।
ହଁ। ହଉ କେତେବେଳେ ଆସିଲେ ଏଠି ଖାଇବେ ଆଉ, ତମେ ତ ଆସୁନ ଆଡେ କେତେବେଳେ ଆଉ।
ମୁଁ ଆଉ କାଇଁ ହଉ ତମ ସହିତ ଚିହ୍ନା ପର୍ଚ୍ଚ ହେଲାଣି ଯିବା ଆଉ।
ଉଁ ହୁଁ।
ହଁ।
କିଛି ଅସୁବିଧା ନାହିଁ ଏଇଠି ସବୁ ବୁଲିଆ ଜାଗା ବି ଅଛି ଭଲ ଭଲ ଜାଗା। ମୁଁ ଏଇଟା ପାର୍କଟା ବି। ବଡ ପାର୍କ ଟା
ଉଁ ହୁଁ।
ଆସିଲେ ବି କିଛି ଅସୁବିଧା ନାହିଁ ଖାଇକି ଯିବେ ଏଠି। ତମର ତମ କୋଉଠା?
କଁ କହିଲ?
କୋଉଠା କହିଲ?
ଆମ ଘର?
ହଁ।
ଆମ ଘର ଯାଜପୁର ଟାଉନ।
ଯାଜପୁର ତୁ ଟ୍ରେନ ରେ ଯାଉଛୁ ନା।
ଟ୍ରେନ ଟ୍ରେନ ଯାଜପୁର ରୋ ରୋଡ ଯାଏ ହିଁ ଆସେ, ଆଉ ଇଆଡ ନାହିଁ।
ଯାଜପୁର ରୋଡ ଯାଇ ଯାଏ ଯାଜପୁର ଟାଉନ ଯାଏନି, ସେଠୁ କେତେ ବାଟ ଫେରେ?
ଯାଜପୁର ରୋଡରୁ ଆମ ଘର ଅଁ ହବ ବ ଉମ୍ ରୁହ କହୁଚି ଚାଳିଶି ଭଳିଆ ଆଉ।
ହଁ ଓସା ତାହେଲେ ବସ୍ ଗଲେ ସେଇ ଚାଲେ।
ହଁ ବସ୍ ଆସେ ବସ୍ ଯିବା ଆସିଆ ଟ୍ରେନ ଏଠି ନାହିଁ, ହେଇନି ହବ ଆଉ ଟ୍ରେନ ପାଇଁ।
ଯାଜପୁରକୁ ଟ୍ରେନ୍ ତ ଗଲାଣି, କେବଳ ତମ ଏଇ ଯାଏଁ ଯାଇନି ଆଉ।
ହୁଁ ଯାଜପୁର ରୋଡ ଯାଇ ହିଁ ଅଛି। କଣ ଗୋଟେ ସାଉଣ୍ଡ ହଉଛି।
ସେ ବ-ବାଟୁଚି ପରା ଗ୍ରାଇଣ୍ଡିଙ୍ଗ କରୁଚି ଆମର ଚିକେନ ଟାକୁ। ମୁଁ ହେଲେ। ସେଟା ମୋମୋ ପାଇଁ ବନଉଛି ଆଉ। ବନେଇଲେ ଏଟାକୁ ମୋଡା ହବ ଷ୍ଟପିଙ୍ଗ କରାହବ ତାକୁ ପୁଣି ମାଇଗ୍ରେଣ୍ଟ କରିବୁ। ଦୋକାନ ପାଇଁ। ଦିନ ଦି ଟା ତିନି ଟା ହେଇଚି।
କଣ କହିଲ?
ମୁଁ କହିଲି ଦିଟା ତିନିଟା ହେଇଯାଉଛି ଗଲା ଯାଏଁ। ତମର ଏଇଟା।
ହ
ଆଉ କୁଆ କୁଆ ବୁଲିବାକୁ ଯାଇଛନ୍ତି କୁଆଡେ ଏଇଠି?
ମୁଁ ତ ଏଇ ଏବେ ଯାଇଥିଲି ପୁରୀ ଉଦୟଗିରି ରତ୍ନଗିରି ଆମର ଏଇ ଭିତରେ ବାହାର ଜାଗା କେବେ କୁଆଡେ ଯାଇନି ଯାହା ଏଇ ଓଡିଶା ଭିତରେ ଯାହା ବୁଲିଛି ଆଉ। ମୁଁ ଏବେ ପା ଏଇ ଯାଇଥିଲି ଲାଷ୍ଟ ରଜ ରେ ପୁରୀରେ ହିଁ ଥିଲି।
ହଁ କିଏ କିଏ ଯାଇଥିଲ?
ଯାଇଥିଲୁ ଦିଦିର ଶାଶୁଘର ଲୋକ ଯାଇଥିଲେ ମୁଁ ଯାଇଥିଲି ଆଉ।
ଓ ହଁ। ତମ ଦିଦି ପୁରୀ ରେ ବାହା ହେଇଛନ୍ତି କି?
ନା ନା ସିଏ ପାଖରେ ଆମ ଏଇଠୁ ଦଶ କିଲୋମିଟର ଦୂର ହବ ଚିକଣା।
ଓହୋ।
ହୁଁ।
ପାଖରେ ତାହେଲେ ଦିଦି ବାହା ହେଇଛନ୍ତି।
ସେ ଅଛି ଘରେ ବର ବର୍ତ୍ତମାନ ସେ ଘରେ ଅଛି।
ତମ ଗାଁ କୁ ଯାଇଛନ୍ତି।
ନା ମୁଁ କହିଲି ଏଇଠି ହିଁ ଅଛି ମାନେ ଆମ ଘରକୁ ଆସିଛି।
ତମ ଗାଁ ରେ।
ହୁଁ ରୁହ ମୁଁ କାଟିକି କଲ କରୁଛି ରୁହ।
ହଉ।